ହ୍ୟାଲୋ। କଣ କରୁଛ?
ବସିଚି ଆଉ ତମେ କଣ କରୁଛ?
ଓହଁ ଏଇ ଶୋଇଥିଲି ଆଉ କଣ ଭଲ ଅଛ କଣ
ଏତେ ଶୀଘ୍ର ଶୋଇ ପଡିଲଣି।
ହଁ ଆମର ରୋଷେଇ ସରିକି ଆମେ ଖାଇସାରିଲୁଣି ଆଉ କଣ କରିବୁ।
ହୁଁ ବସିକି ବି ରଖତି ରେଷ୍ଟ ନେବାଟା ଭଲ ଏମିତିରେ ତ ଖରା ବି ହଉଛି।
ହୁଁ।
ତମ ଆଡ଼େ ପଣସ ହେଇଛି?
ହଁ ହେଇଥିଲା କାଲି ଆଉ।
ଓ ହୁଁ ପଣସରେ କଣ କଣ ହୁଏ କହିଲ?
କଣ?
ପଣସରେ କଣ କଣ କରନ୍ତି ମାନେ ପାଚିଲେ ବି କଣ ଗୋଟେ କରନ୍ତି। କ ଅଧା ପାଚିଲା କଞ୍ଚା
ପଣସ ପଣସ ତ ପାଚିଲେ ଖାଉଛନ୍ତି ଆଉ କଞ୍ଚାରେ କଣ କଞ୍ଚା ତରକାରୀ ଭଜା କରୁଛନ୍ତି ତାପରେ ପଣସ ପାଚିଲା ପରେ ହେଇ ସେ କଣ ଚୁନା ଗୋଳେଇକି ବରା କରୁଛନ୍ତି ପିଠା ବି କରୁଛନ୍ତି। କି କି ହୁଁ କିନ୍ତୁ ପଣସ ଭଜା ଟା ବେଶୀ ଭଲ ଲାଗେ ସେଠା ଖାଲି କିଛି ନାହିଁ। ପଣସକୁଝେଇକି ଟିକେ ରଖିଦବ କଞ୍ଚା ପଣସ
ହୁଁ।
ତାପରେ ତାପରେ ଟିକେ କଣ ତେଲ ପକ ତାପ ସେଟାକୁ ସେଟା ପକେଇଦବ ତାପରେ ସେଠି ଟିକେ ହାଲୁକା ହଳଦୀ ଗୁଣ୍ଡ ଟିକେ ଲୁଣ ଟିକେ ଆ ଚିକେନ ମସଲା ଟିକେ ସେତିକି ପକେଇକି ଭାଜିବା ଯୋଉ ଟେଷ୍ଟ ଲାଗିବ।
ହୁଁ।
ହାତ ଚାଟିକି ପୁରା ଖାଇବ। ପିଠା ବି ବହୁତ ବଢିଆ ଲାଗେ ତ ଯେ ମତେ ବରା ଭଲ ଲାଗେନି ଆଉ।
ହୁଁ।
ତମେ ଖାଅ ବରା?
କେମତି କଣ କରାଯାଏ?
ବରା ପଣସ ମାନେ ପାଚିଲା ପଣସ ର ସେ କଣ ମଞ୍ଜି ଯାଇଏ ପୁରା ବାହାର କରିଦିଆଯିବ ତାପରେ ଏଟା କଣ କାଢିକି ଅଲଗା ଜାଗ ସେଟାକୁ ତାପରେ ଏେ ଏଇ ଯୋଉ ଚା ଛଣା ନାଇଁ କି
ହୁଁ ହୁଁ।
ସେଇ ଛଣ ଟିକେ ଏମତି ଏମତି କରାଯିବ କହିଁକି ନା ସେଟ ଏମତି ଇଏ ଭର୍ତା ଫୁତା ସବୁ ଟିକେ ରହିଯାଇଥିବ ନା ଭଲ ଲାଗୁନି ସେଥିପାଇଁ ସେଇଟାକୁ ଟିକେ ଭଲସେ ଛାଣି ଦିଆଯିବ ତାପରେ ସେଇଥିରେ କଣ ଚୁନା ପକା ହବ ଟିକେ ଲୁଣ ପକା ହଉଛି ତାପ ଚିନି ପକାଅ ଭଲ ସେ ଆଉ ସେଇଟାକୁ ଗୋଳେଇକି ତ ତାପରେ ଟିକେ ଛଣା ହବ ଆଉ। ତାପରେ ନାଲି ହେଇଗଲା ପରେ ବାହାର କରିକି ଖିଆ ହବ। ପିଠା ବି ସେମିତି ପୋଡା ଯାଉଛି ବୋଧେ। ସେମିତି କରିକି ଅ ହଁ ସେଠି ବି ଚୁନା ହିଁ ପକା ହଉଛି ବୋଧେ। ଚୁନା ପକେଇକି ସେଇଟା କୁ ଟି କଣ ଏମିତି ଗୋଟେ କଦଳୀ ପତ୍ର ନହେଲେ ଏମିତି। ଇଏ ପତ୍ରରେ ସେଇଟାକୁ ଘୋଡେଇକି। ସେଟା ଚୁଲିରେ ନେଇକି ରଖିକି ତାପରେ ଅଙ୍ଗାର ଦେଇଦେଲେ ତ ତାପର ଦିନକୁ ପୋଡି ଯାଇଥିବ ସେଇଟା ଆଉ କଣ। ଖାଲି କାଟିକି ଖାଇବା କଥା ଆଉ। ହୁଁ ତରକାରୀ ବି ସେମିତି ତ ହାଁ। ଆଉ ଲେଥା ବି କରୁଛନ୍ତି ସେଇଟା ହଁ ସେଇଟା ଛା କୁ ତାକୁ ଗୋଟେ ମିଶେଇକି ଏମିତି ଲେଥା କରୁଛନ୍ତି ଆଉ ସେଇଟେ ସେଇଠେ। କଣ ହାଁ।
କେମିତି କଣ ହୁଏ ସେଟା?
ସେଇଟା ବି ସେମିତି ପଣସ କାଟିକି ସିଝେଇଦିଅ। ତାପରେ ସେ ଅରୁଆ ଚାଉଳ ସେଇଟା ପକାଇ ପକେଇକି କଲେ ବେଶୀ ଭଲ ଲାଗେ ଆଉ।
ଆଉ।
ସେଇଟା ପକେଇକି କଣ ସେ। ସଜନା ନାଇଁ ମ ସଜନା ଶାଗ ନାଇଁ ଅ-ଅଲଗା ମାଉ ଶାଗ ଗୋଟେ ସେଟା ଗୋଟେ ପକେଇକି ବରଡା ଶାଗ। ନା କଉ ଶାଗ ଏମିତି ପକେଇକି ସେଇଟା କଲେ ସେଇଟା ବଢିଆ ଲାଗେ ଆଉ। ତାପରେ ସେଠି ଆମ୍ବୁଲ ବି ପକା ହେଇଥାଉଛି ତା ଏଁ। ସେଇଟା ବଢିଆ ଟେଷ୍ଟ ଲାଗେ ବୋଲି କହୁଛନ୍ତି ଆଉ।
ହୁଁ ତମେ ଖାଇ ନ କି କେବେଜ ଯେ।
ହୁଁ ଖାଇଛି ଯେ ଭଲ ଲାଗ ଏତେ ନାଇଁ ଆଉ କିନ୍ତୁ ମତେ ବେଶୀ ଭଜା ଆଉ ତରକାରୀ ଭଲ ଲାଗେ ଆଉ। ଆଉ କିଛି ଭଲ ଲାଗେନି ଏମିତି।
ଭଜା କେମିତି କର।
ଭଜା ପରା କହିଲି ଖାଲି। ହଁ ଫାର୍ଷ୍ଟ ସେଟାକୁ ସିଝେଇ ଦବ କାହିଁକି ନା ଭଜା କଲା ବେଳେ ସିଝିବ ନାହିଁ ଜଲଦି କେଁ ସେଥିପାଇଁ ସେଇଟା ସିଝେଇ ଦବ। ଯଦି ତମେ ଆଳୁ ପକେଇବାକୁ ଚାହୁଁଛ କହିଲେ। ଆଳୁ ବି ପକେଇ ପାର ଯେ ସିଝେଇକି ରଖିଦବ ତାପରେ। ସେଥିରେ ତେଲ ପକେଇକି କଡେଇରେ ସେଟା ଇ ଟିକେ ଲୁଣ ଟିକେ ହଳଦୀ। ତମେ ଯଦି ସୋରିଷ ଫୁଟୁଣ ପକେଇବାକୁ ଚାହୁଁଛ କହିଲେ ପକେଇବ ନହେଲେ ନାଇଁ ଆଉ ତାପରେ ସେଇଟା ଟି
ନାଇ ତମେ ନିଜେ ।
ହଁ ତାପରେ ଚିକେନ ମସଲା ଟିକେ ପକେଇ ଘାଣ୍ଟି ଦବ ବହୁତ ବଢିଆ ଲାଗିବ। ଆଳୁ ପକେଇକି ଘାଣ୍ଟିିବ ସିଝିବ ସିଝିଗଲେ ହେଇଗଲା ଖାଇଦବ ଆଉ କଣ। ସେଇଟା ବେଶୀ ଭଲ ଲାଗେ କିନ୍ତୁ ଆଉ ହୁଁ। ହୁଁ। ଲୋକମାନେ ତ ସେ କଣ କହୁଛନ୍ତି କହୁଛନ୍ତି ସେ କଣ କଣ ପଣସ ବରା। ଥା ଆଉ ସେ ଲେଥା କହୁଛନ୍ତି ସେଇଟା ବେଶୀ ଭଲ ଲାଗେ ବୋଲି କହୁଛନ୍ତି।
ହୁଁ।
କଉଠି କଉଠି ତ କହୁଛନ୍ତି ଆ ନାଇଁ ଆମେ ସେ ସବୁ ଖାଇବାକୁ ବି ପାଉନୁ ବୋଲି କହୁଛନ୍ତି ହେଲେ ଆମେ ଖାଉନୁ ଆ ଉ ପାଇକିରି।
ହୁଁ ହୁଁ।
ହୁଁ କଣ କରିବା ତମକୁ କୋଉଟା ଭଲ ଲାଗେ?
ମତେ ପଣସର। ମତେ ଯୋଉ ତରକାରୀ ଟା ଭଲ ଲାଗେ। ଆଉ ଯୋଉ ଅ ଯୋଉ, ପଣସ ଯୋଉ ସେକା ହୁଏନି ତାୱାରେ ସେଇଟା ଗୋଟେ ଖାଲି ମସ୍ ହୁଁ ହୁଁ ମାଛ ଦେଖିବା ପଡ଼ା, ତାପରେ ସେମିତି ହୁଁ ସେଇଟା ବି ଗୋଟେ ବଢିଆ ଲାଗେ, ଆଉ ଯଦି ପଣସ ଉଣଶଣ ଅଣସ ପଛାଣୁ
ହଁ ପଣସ ପକୋଡା ବି କରାହଉଛି ତ
ହୁଁ, ହୁଁ, ସେ ପଣସ ପୋକଡ଼ା ଟା ବି ମତେ ବଢିଆ ଟେଷ୍ଟ ଲାଗେ, ଏତେ ଟେଷ୍ଟ ଯେ ଛାଡ ସେଇ ବହୁତ୍ ବଢିଆ ଟେଷ୍ଟ ।
ହୁଁ ।
ଖାଇଛ?
ପକୋଡା
ହୁଁ।
ହୁଁ, ପଣସ ପୋକ
ହଁ ହଁ ହୁଁ ।
ପଣସ ପକୋଡା କି, କହିଲି ହଁ ଖାଇଛି ତ
ହଁ, ସେଟା କେମିତି ଲାଗେ?
ପଣସ କ ପକଡା ତ ବହୁତ ସହଜ ବୋଧେ ଯେମିତି ଅଲଗା ପକୋଡା ଚମ ସେମତି ହିଁ ପଣସକୁୁ ସିଝା ଯାଉଛି ବ ତାପରେ ଟିକେ ତମେ ବେସନ ବି ଦେଇ ପାରିବ, ନହେଲେ ସେ ପକୋଡା ପାଉଡର ପକେଇକି ବି କରିପାରିବ । ତାପରେ ଟିକେ ସେ ସେଥିରେ ମସଲା ମସଲି ପକେଇ ଦେଇକି ଗୋଳେଇକି ଛାଣିଦେଲା ପରେ ତ ଟେଷ୍ଟି ଲାଗବ ଆଉ, ଖାଇବାକୁ, ହୁଁ
ହୁଁ ।
ଭଲ୍ ଲାଗେ ।
ଆଉ ଯୋଉ ପଣସରେ ଯୋଉ ବରା କରା ହୁଏ, ସେଇଟା ବି ଭଲ ଲାଗେ ପଣସ ପିଠା ଆଉ ପଣସ ଯୋଉ ଆଇସ୍କ୍ରିମ କରାଯାଏ, ପଣସର ଟିକେ ମାନେ ବାସ୍ନା ଟା ଆସେ କିନ୍ତୁ ପଣସ ଏ ଭଗବାନ ସେଇଟା ଗୋଟେ ବହୁତ ବଢିଆ ଲାଗେ ମାନେ ସେଟା ଗୋଟେ ଆଇସ୍କ୍ରିମ ମାନେ ସେଟା ଫାଷ୍ଟ ଯୋ, ପାଚିଲା ପଣସ ନାଇଁ ସେଟାକୁ ଫାଷ୍ଟ କାଢିଦବ ପଣସ ରୁ, ତାପରେ ହେଲା ତାପରେ କାଢି ଦେଇକି, ତାର ଯୋଉ କୋଳି ଗୁଡା ସବୁ କାଢିଦବ ମଞ୍ଜି ଅଲଗା ତାପରେ ସେ ପଣସ ଯ ଏଟା ଅଲଗା ରଖିଦବ ସେଇଟାକୁ ଭଲରେ ମାନେ ସିଏ ଚାହିଁବ ଗ୍ରାଇଣ୍ଡିଙ୍ଗ ବି କରିପାର ଆଉ କିଏ ଯଦି ଚାହିଁ ଦଳି ବି ପାରିବ, ଆମ ଗାଁର ରେ ତ ଦଳୁଛନ୍ତି ତ ଘରେ ସମସ୍ତଙ୍କ ଘରେ ଆଉ ସେ ଗ୍ରାଇଣ୍ଡର ଅଛି ଟିକେ ତାପରେ ସେଟାକୁ ଭଲରେ ଦଳିକି ତାପରେ ଯାହା ସବୁ ସେଠା ଡାଲି ଜାଲି ଥିବ ନା ଭଲରେ ପୁରା ଘଷିକି କାଢ଼ିଦେବେ, ତାପରେ ସେଠି ସେଟ ପରେ ଆଇସ୍କ୍ରିମ୍ ବନେଇବା ପାଇଁ ଯାହା ଯାହା ବି ଦରକାର ସବୁ ସେଠି ପକେଇଦେବେ, ତାପରେ ଯାହାବ ତମେ ବାସ୍ନା ହେବା ପାଇଁ କି କଣ କଣ ସବୁ ଦଉଛନ୍ତି ନା ତାପରେ କିଏ କିଏ ଯୋଉ କଣ ଏ ଯୋଉ ମାନେ ଟିକେ କଲର ଦେଖାଯିବା ପାଇଁ, ଟିକେ ଭଲ ରଙ୍ଗ ଆସିବା ପାଇଁ, କେ କଣ କଣ ସବୁ ପକାନ୍ତି ନା କେଜହାଜାାଇ ମୁତାହା ପକେଇ ପାରିବ, ସେଗୁଡ଼ା ଟିକେ ସବୁ ପକାନ୍ତି, ତାପରେ ସେଟକୁ ଭଲରେ ଆଣିକି ଆଇସ୍ ଯେମିତି ଜମା ହବ, ନହେଲେ କ୍ଷୀର କ୍ଷୀର ପକେଇକି ଗ୍ରାଇ ଫ କରିଦବୁ ତାପ ଫ୍ରିଜ ଭିତରେ ରହିବ, ଯେତେବେଳେ ବରଫ ଜଛି ଟିକ ଦେଖ ଖାଇବ ଓ କେତେ ବଢିଆ ଲାଗେ ।
ହ
ସେଇଟା ତମେ ଦିନେ ଚେଷ୍ଟା କର । ହ ବଢ଼ି
ହ
ହଁ କରିମେ ଖାଇଛ ସବୁ ଜାଣି କରିକି ଖାଇଦେ।
ହ
ତାପରେ ଏବେ ଆମ୍ବ ଟା ଯୋଉ ଇ ହେଇଥିଲା ଆମ୍ବରେ ବି ତାର ଜୁସ୍ ବନେଇ। ଥିଲି ତାପରେ ଆମ୍ବ ରସ କାଢ଼ିକି। ତାପରେ ଆମ୍ବ ସେଟା ବି ବହୁତ ବଢିଆ ରେଷ୍ଟ ହେଇଥିଲା। ତାପରେ ମାନେ ସବୁ ଟିକେ ଟିକେ ଟ୍ରାଏ କରିବା କଥା ଘରେ ଅଛ ଆଉ କଣ କରିବୁ ଯାହାହଲେବ ଗୋଟେ ଗୋଟେ। କେତେବେଳେ ଆମ୍ବ ଆମ୍ବ ଏତେ ମିଳୁଛି ନା ତ ଆମ୍ବ ଏତେ। ଖାଇବି ହବ ନାଇଁ କଣ କର ଘରେ ରଖିଲେ ବି ଏଥିରେ ସଢୀ ଯିବ। ଘରେ ରଖ ମୁଁ ଭାବିଲି କି ନାଇଁ ଘରେ ରଖଠୁ ଭଲ ମୁଁ ଗୋଟେ କିଛି ଗୋଟେ। କରବି ଆମ୍ବରେ ଯେମିତିକି ଆମେ ଖାଇବି ପାରିବୁ ଆଉ ଆମ୍ବ ବି ନଷ୍ଟ ହବ ନାାଇଁ ଆଉ ଆମେ କେତେ ଦିନ ନ୍ତ ଆମ ଘରେ ବି ରଖିପାରୁ। ସେଥିପାଇଁ ମୁଁ ସେଇଟା କରିଥିଲି ଆଉ ଘର ଲୋକ ବି କହିଲେ ବହୁତ ବଢିଆ ଲାଗୁ ଟେଷ୍ଟି ହେଇଛି ବଢିଆ ଲାଗୁଛି। ତ ସେଇଟା ମୁଁ ବନେଇଥିଲି ଆଉ ତମେ
ହ ନୂଆ ନୂଆ ରେସିପି ସବୁ ଟ୍ରାଏ କରୁଛ ତାହେଲେ ଆଉ ନାଇଁ କି।
ଉୁଁ ଆ ଘରେ ଆଉ ଅଛି କଣ କରିବି କୁହ। ସେଥିପାଇଁ ହିଁ ମୁଁ କଣ କର ବୋଲି ହିଁ କଣ ନା କିଛି ନା କିଛି ଗୋଟେ ଯାହା ହଉ ଏମତି। କାଗଜରେ ହଉ କି କଣ ଏମତି ଚିରା ପେପର ହଉ କି ଜରି ହଉ କିଛିନ କିି ଦେଉଛଥିବା ଡ ବା ଏମିତି ଆଉ କଣ ପାଇଁ ଫୋପାଡିବ କିଛି ନା କିଛି ଗୁଣ ମୁଁ କରିକି ଆମ ଘରେ ବି ଏମିତି ଲଗେଇ ଥାଏ।
ହ
ଭଲ ଲାଗେ ମତେ କରିବା ପାଇଁ ବି ଭଲ ଲାଗେ। ତାପରେ ଜିନିଷ ବି କିଛି ନଷ୍ଟ ହବନି ତାପରେ ଆମେ ଯୋଉଗୁଡା ଫିଙ୍ଗି ଦଉଛୁ। ତାପରେ ସେ ଜିନିଷ ଉୁଡା ୟୁଜ କରିକି କରୁଛି ନା।
ହଁ।
ସେ ମତେ ଭଲ ଲାଗେ ଆଉ।
ହଁ ଆମେ ।
ହୁଁ।
ନାଇଁ। ହଁ
କରିକି ଦେଖଲି ନା ବହୁତ ସୁନ୍ଦର ଲାଗେ ସେଗୁଡା କରିବାକୁ କରିବାକୁ ଯେତିକି ସୁନ୍ଦର ଲାଗେ ତାପରେ ଘରେ। ଲଗେଇଲେ ଆହୁରି ସୁନ୍ଦର ଲାଗିବ ସେଗୁଡା ଆଉ ତମ ଘରେ ଆଉ ଅଲଗା କଣ କିଣ। ଆଣିକି ଲଗେଇବାକୁ ବି ଛାବନି ଘରେ ନିଜେ କରିଥିବ ତାପରେ ଗୋଟେ ସେଟା। ତାହଲେ ପରିଶ୍ରମଟା ଲାଗିଥିବ।
ହଁ।
ହଉ ରହିଲି। ଏ ।